ହ
ନମସ୍କାର ବଡ଼ ଭାଇ ଭଲ ଅଛନ୍ତି।
ହଁ ଭାଇ ଭଲ ଅଛି ଆପଣ କେମିତି ଅଛନ୍ତି।
ଏକଦମ ବଢିଆ ବଡ ଭାଇ
ଆଉ କଣ କରୁଛନ୍ତି।
ଏମିତି ଭାଇ ମନ୍ଦିର ପରିବେଶ ଆଡ଼କୁ ଆସିଥିଲି ସନ୍ଧ୍ୟା ହେଇଗଲାଣି ତ ଆପଣ ତ ଜାଣିଛନ୍ତି ହିନ୍ଦୁ ମାନଙ୍କର ସନ୍ଧ୍ୟା ହେଲେ କେତେ କାମ
ହଁ ଅ କେଉ ମନ୍ଦିର ଯାଇଥାନ୍ତି କି
ଏମିତି ଭାଇ ଦେବୀ ମନ୍ଦିର କାଳୀମନ୍ଦିର
ଓ ହୋ ଜାଗ ଜାା
ଫୁଲବାଣୀ
ଓହୋ ହୋ ତାହେଲେ ଏପଟେ ଯାଇଛନ୍ତି ନା ଜଗନ୍ନାଥ ମନ୍ଦିର
ଆଜ୍ଞା
ଆଚ୍ଛା ଆଚଛା ବଢିଆ ଆଉ ପାଗ କେମିତି ଅଛି
ପାଗ ତ ଭାଇ ବର୍ଷା ହଉଥିଲା ଦିନ ବେଳା କିନ୍ତୁ ଏବେ ତ ବର୍ଷା ଆଉ ହେଉନି ଭଲ ଲାଗୁଛି ପାଗଟା ଥଣ୍ଡା ଥାଇକି।
ଓହୋ ଟିକେ ଟିକେଟ ଟପର ଟାପର ହଉଛି କି
ହଁ ଏମିତି ଆଉ ଟିକେ ଟିକେ ଆଉ
ଓହୋ ଆଉ ଦଶ ମା ସରିଲାଣି
ହଁ ଦର୍ଶନ ତ ସରିଗଲାଣି ହ ଆବେ ଆଳତି ଟିକେ କିଛି ସମୟ ପରେ ହବ ମ।
ଭଲରେ ଭକ୍ତି କରନ୍ତୁ ମ ଆ ମନ କାମନା କରଣ ହବ ଆଉ
ଧନ୍ୟବାଦ ବଡ଼ ଭାଇ ଆପଣ ସପୋର୍ଟ କରିପାରୁ।
ହଁ ଘଣ୍ଟି ଟିକେ ଭଲ ବା ଆଉରେ ବବେ ଆଉ ଟିକେ ସାଉଣ୍ଡ ହେଲେ କଣ ଆସୁନି
ଏମିତି ଗି ତାହେଲେ
ହଉ
ହଉଟ ଭାଇ ତାହେଲେ ଘଣ୍ଟେ ଟିକେ ଜ ବଜେଇବି ଆଉ
ହଁ ଘଣ ତି ବ ବ ବାର ଜମାଛୁ ମଁ ଭାଇ ଲେଖୁତି ଆମକୁ ବହୁତ ସାରା ଲେଖା ଦେଇଛନ୍ତି ଯେ ଲେଖି ଲେଖି ନୟାନ୍ତ ହେଇଗଲେଣି ଆଉ
ଓ ହୋ ହୋ ହୋ
ତଥାପି ସରୁନାହି କିଏ ଗୋଟେ ଥାଆନ୍ତା ହେଲେ ଖ ଦେଇଥାନ୍ତା ମତି ଆରାମ କରିଥାନ୍ତି।
ହୁଁ କଣ ପାଠ୍ୟକ୍ରମ କରୁଛନ୍ତି ଆପଣ
ଆମର ପ୍ରାଥମିକ ଶିକ୍ଷକ ତାଲିମ
ବୁଝିପାରିଲେନି
ତାଲିମ କର ପ୍ରାଥମିକ ଶିକ୍ଷ ଶିକ୍ଷକ ତାଲିମ ନେଉଛି
ସେଇ ପାଠ୍ୟକ୍ରମ ପଢ଼ୁଅଛି ଆଉ
ଆଜ୍ଞା ଆଜ୍ଞା ଠିକ ଠିକ ପାଠ୍ୟକ୍ରମ
ଙ୍କର କଣ
ମୋର ଚାଲିଛି ଗ୍ରାଜୁଏସନ୍ ବଡ଼ ଭାଇ ଆଉ ଯୁକ୍ତ ହେଇନି ପରୀକ୍ଷା ଚାଲିଛି ଭାଇ ଆଉ ଆଜ୍ଞା
ଓହୋ ଭଲରେ ଦେବେ କାଗଜ ଫୁଲ ଫୁଲ ପୂର୍ଣ ରୂପରେ ଁ ଲେଖି ଆସିଲେ
ଆଜ୍ଞା ଆଜ୍ଞା ଠିକ ଠିକ୍
ଲେଖିବାରେ ଜମା କୁଣ୍ଠାବୋଧ କରିବେ ନାହିଁ ଯାହା ଆସୁଛି ତାହା ପୂର୍ଣ୍ଣ ଭାବରେ ଏ ଲେଖିକି ଆସିବେ
ହଁ ଭାଇ ଧନ୍ୟବାଦ ଭାଇ ଜଣାଇଥିବାରୁ
ଆଉ ଆପଣଙ୍କର କେଉଁ ବିଷୟରେ ରହିଛି
ମୋର ଭାଇ ଅର୍ଥନୀତି ଉପରେ ରହିଛି ଭାଇ
ଆଚ୍ଛା ଆଚ୍ଛା ଆପଣ ଗ୍ରାମାଞ୍ଚଳର ଅର୍ଥନୀତି ବିଷୟରେ ବି ପଢୁଥିବେ
ଆଜ୍ଞା ଆଜ୍ଞା
ତାହେଲେ ଆ ଭବିଷ୍ୟତରେ ଆପଣ ଗ୍ରାମାଞ୍ଚଳର ଅ ଅର୍ଥନୀତି ଉପରେ ଟିକେ ଧ୍ୟାନ ଦେବେ ଆଉ ଯେମିତି ଆମ କନ୍ଧମା କନ୍ଧମାଳ ଉନ୍ନତି ଅଗ୍ରଗତି କରିବ ଆଉ
ହଁ ଭାଇ ଠିକ ଅଛି ବଡ ଭାଇ
ଆଉ ଆପଣଙ୍କ ଆଜିର ଅନୁଭୂତି ବିଷୟରେ କିଛି କୁହନ୍ତୁ
ଆଜି ତ ଆମର ଏଇ ଫୁଲବାଣୀରେ ଭାଇ ସକାଳ ପାଞ୍ଚ ଗୋଟିଆ ସମୟରୁ ବର୍ଷା ଚାଲିଅଛି ଆଉ ବର୍ଷା ତ ହବ ଭାଇ ବର୍ଷା ସମୟରେ ସେଥିରେ କିଛି ଦୁଃଖ ନାହିଁ କିନ୍ତୁ ଏତିକି ଖୁସି ବି ହଁ ଆପଣ ତ ଜାଣିଛନ୍ତି ଏତିକି ଖୁସି ଲାଗୁଛି ଯେ। ଆ ଚାଷୀ ସେମାନେ ବହୁତ ଖୁସି ଅଛନ୍ତି ସେଥିପାଇଁ ଆମେ ବି ବହୁତ ଖୁସି ଅଛୁ।
ହଁ ଚାଷୀ ନଥିଲେ ତ ଆମର ଖା ହ ଆମକୁ ଅର୍ଣ ଦେବ। ଥିବା ଚାଷୀ ଭାଇ ମାନେ ତ ଖୁସି ହେଲେ ଆମେ ଖୁସି ଆଉ।
ହଁ।
ଆଉ ଦୀର୍ଘ ଦିନର ଅ ତେଜ ଖରାରେ ଆମ ଧରାପୃଷ୍ଟ। ପୁରା ଗରମ ହେଇଯାଇଥିଲା। ଆଉ ବର୍ଷା ଆସିଲା ପରେ ଟିକେ ଥଣ୍ଡା ଥଣ୍ଡା ଲାଗୁଛି କୋଷି ଖୁସି ଲାଗୁଛି ଆଉ।
ହଁ ଟିକେ ଖୁସି ଲାଗୁଛି ଆଉ।
ଆଉ କଣ ଖାଇଲେ ସନ୍ଧ୍ୟାବେଳରେ?
ସନ୍ଧ୍ୟାବେଳରେ ଭାଇ ମୁଁ ଖାଇଥିଲି ସୁଜି ଆଉ ତରକାରୀ।
ଆଛା ଆଉ ଆପଣ ଆମେ ଭାତ ସହିତ ଭଜା ଆଳୁ ଭଜା।
ଆଚ୍ଛା।
ଆମର ତ ଏତିକି ଖାଇବା ଆଉ ବେଶୀ। କିଣା କିିଣି ହେଇପାରୁନି ବର୍ଷା ଯୋଗୁ।
ଆଚ୍ଛା ଆଚ୍ଛା। ବଜାର ଆଡେ ତମେ ଯଦି ଆସିପାରୁନ।
ଆଜ୍ଞା।
ବଜାରକୁ ଆସିବା କଷ୍ଟ ହଉଛି।
ଆଜ୍ଞା ଆଜ୍ଞା ଆମର ଛତାର ଅଭାବ ଯୋଗୁ ଆମେ ବଜାରକୁ ଯାଇପାରୁନୁ।
ଆଜ୍ଞା ଆଜ୍ଞା।
ଭାବୁଛି। ଏ ସନ୍ଧ୍ୟା ବେଳ ଟାରେ ବୁଲି ଦେଇକି ଗୋଟେ ଛତା କିଣି ଆଣନ୍ତି ଆଉ।
ଭଲ।
ଆପଣ ସେପଟେ ଛତା ଧରିକି ଯାଇଛନ୍ତି ନା ଆ ବର୍ଷା ପୋଷାକ ପିନ୍ଧିକି ଯାଇଛନ୍ତି?
ନାଇଁ ସେ ଛତା ଧ ଧରିକି ଆ
ଆଚ୍ଛା ଆଚ୍ଛା।
ପର୍ବଳ ହଇରାଣ ନା!
ହଉ। ଆଉ ଗାଁ ରେ କଣ ଚାଷ ବାସ କରୁଛନ୍ତି?
ଗାଁରେ ଆମର ବଢ଼ାଇ ଧାନ ଚାଷ ହେଉଛି।
ଧାନ ଚାଷ ତାହେଲେ ଆପଣ ଏବେ ଗାଁକୁ ଗଲେ ହଳ କରିବା ଆଉ ନା?
ଏ ବର୍ଷାରେ ତ ହଳ କରିବାକୁ ବହୁତ ମଜା ଲାଗିବ ଆଉ।
ଆଜ୍ଞା ଆଉ ଥରେ କୁହନ୍ତୁ ଭାଇ।
ବର୍ଷାରେ ତ ଏବେ ମ ହଳ କରିବାକୁ ବହୁତ ମଜା ଲାଗିବ ଆଉ। ଏଇ ପରିବେଶ ଆମ ପରିବେଶକୁ ଆମ ଦେଶୀ ଉମ୍ ପରିବେଶକୁ ବହୁତ ମଜା ଲାଗିବ ଆଉ।
ହ ହଳ କଲା ବେଳେ ମାଛ କେତେ ମାଛ ବି ଡେଁ ଡିଆଁ ଡିଁ କରୁଥିବ, ଧରିବାର ମଜା ଅଲଗା ଆଉ।
ହଁ ବହୁତ ମଜା ଆସେ।
ତରକାରୀ ବନେଇଲେ ଟିକେ ଡାକିବେ ଆଉ ଖାଇ ଆସିବା ଆଉ।
ହଉ ବଡ ଭାଇ ଠିକ କଣ ଖାଇବେ କୁହନ୍ତୁ ଆପଣ।
ଆ ଆମେ କଉ ମାଛ ଖାଇବାକୁ ଭାରି ଇଚ୍ଛୁକ ଅଛୁ ଆଉ ଟିକେ ମାଗୁର ମାଛ ଆଉ।
ହଉ ଭାଇ ଠିକ ଅଛି ଆମ ଓଡିଆ ଖାଇବା ତ ପଖାଳ ଆଉ କଉ ମାଛ ବହୁତ ମଜା ଲାଗିବ।
ହଁ ଆମେ ଓଡିଆ ଭାରି ବଢିଆ।
ଠିକ କହିଲେ ଆମ ପାଇଁ ଆମ ଜଗନ୍ନାଥ ବଡ଼ିଆ।
ହଁ। ସେମିତି ଆମେ ମଧ୍ୟ ବଢ଼ିଆ ଆଉ। ଆପଣ ଆମ୍ ମୁଁ ସମସ୍ତେ ବଢ଼ିଆ।
ଧନ୍ୟବାଦ ବଡ଼ ଭାଇ।
ଆଉ ଆପଣଙ୍କର କାର୍ଯ୍ୟ ଗୁଡାକ କେତେ କେତୋଟି ସରିଲାଣି।
ମୋର କାର୍ଯ୍ୟ ଗୁଡ଼ାକ ଆମର ଷୋହଳଟି ବିଲ ଅଛି। ସେଥିମଧ୍ୟରୁ ମୁଁ ଏବେ ବର୍ତ୍ତମାନଙ୍କୁ ହଁ ଚାରିଟି ସାରି ସାରିଲିଣି।
ଆଚ୍ଛା ଆଚ୍ଛା।
ଆଜ୍ଞା।
ଆଉ ଏ ଯୋଉ ଆମକୁ ଯୋଉ ଦାୟିତ୍ଵ ଦିଆଯାଇଛି। ସେହି କାର୍ଯ୍ୟରେ ଆପଣ ପାଖାପାଖି ସରିଯାଇଥିବା ଆଉ ଅଳ୍ପ ଅଳ ଅଳ୍ପ କେତେଟାରେ ହେଇଯାଇଥିବ ନା?
ଆଜ୍ଞା ଆଜ୍ଞା। ଆପଣ ପାଠ କୋଉଠି ପଢ଼ୁଛନ୍ତି?
ମୁଁ ବାଲିଗୁଡାରେ।
ଆଚ୍ଛା ଆଚ୍ଛା। ବାଲିଗୁଡା
ଆପଣ କେବେ ଆସିଛନ୍ତି କି ବାଲିଗୁଡା?
ହଁ ଦୁଇଥର ବାଲିଗୁଡ଼ାକୁ ମୁଁ ଜାତ କରିଛି।
ଓହୋ।
ଆପଣ ଜାଣିଛନ୍ତି କି।
ହଁ ସେଇଠି କଣ ଆପଣ ମିଶିଛନ୍ତି?
ହଁ ମୁଁ ସେଇଠାରେ ମିଶିଛି।
ଓହୋ ସାଂସ୍କୃତିକ ଅ ପରିବେଷଣ କରଛନ୍ତି। ନୃସ୍
ଆଜ୍ଞା। ନାଇଁ ନାଇଁ ମୁଁ ଭକ୍ତିରେ ହିଁ ଯାଉଛି।
ଅ କେବଳ ଆପଣ ଭକ୍ତି ଭାବ ପାଇଁ ହଁ ଯାଉଛନ୍ତି।
ଆଜ୍ଞା ଆଉ କିଛିଟା ସାଂସ୍କୃତିକ କାର୍ଯ୍ୟ। ଶ୍ରମ ବି କରଛି ଦିନରେ ଯେ ଏବେ ହଁ ଦେହ ସ ଥିବ।
ଆଜ୍ଞା ଆଜ୍ଞା। ଆପଣ କେଉଁ ନୃତ୍ୟ ପରିବେଷଣ କରୁଛନ୍ତି।
ମୁଁ ପୋଲିସ ନୃତ୍ୟ ପରିବେଷଣ କରୁଛି
ଆଚଛା ବଢିଆ ଆଉ। ତାହେଲେ ଆପଣଙ୍କର ଭବିଷ୍ୟତ ର ଲକ୍ଷ୍ୟ ଆରକ୍ଷୀ ବାହିନୀରେ ଯିବା।
ଆଜ୍ଞା।
ଓ ଆର୍ ସେଥିପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। ଯଥା ଶୀଘ୍ର ଆପଣ ଏକ ଉ ସଫଳତା ହାସଲ କରନ୍ତି। ତ ଆଉ ଆଗକୁ ଆଗକୁ ବଢନ୍ତୁ ଆଉ।
ଆପଣଙ୍କ ଆଶୀର୍ବାଦ ଶୁଣିକି ମୋତେ ବହୁତ ଖୁସି ଅର୍ଜନ ମିଳିଲା!
ହଁ ମୁଁ ମଧ୍ୟ ଆଶା କରୁଛି ଶୀଘ୍ର ଲାଗିଯାଉ ମୋତୁଣ୍ତ ସୁତୁଣ୍ଡ ହଉ! ଆପଣଙ୍କ ଭାଗ୍ୟ ଖୋଲି ଯାଉ!
ଧନ୍ୟବାଦ ବଡ଼ ଭାଇ!
ଆଉ ଆପଣ ତ କାର୍ଯ୍ୟ ବ୍ୟସ୍ତରେ ଥିବେ! ସମୟ ବି ହେଇଯାଇଛି
ଆଞ୍ଜା ଆଜ୍ଞା!
ଆପଣ ଆପଣଙ୍କ କାର୍ଯ୍ୟକୁ ଆଗକୁ ନେବାକୁ ବାହାରନ୍ତୁ ମୁଁ ରହୁଛି!
ଆଞ୍ଜା ଆଜ୍ଞା!